ହଁ ଦିଦି, କୁହନ୍ତୁ ଦିଦି
କଣ କରୁଚନ୍ତି ଏବେ?
ଏବେ ବସିଥିଲି ଛୁଆ ପାଠ ପଢୁଥିଲା ତ ବସିଥିଲି ଆଉ।
ରୋଷେଇ
ରୋଷେଇ ଆରମ୍ଭ କରିନି ମୁଁ ସେଇ ଆଟା ସାଢେ ଆଟା ବେଳକୁ କ ମାନେ ଆରମ୍ଭ କରେ। ଆଉ ଉଁ ଆପଣ କଲ୍ କଲେ ତ ମୁଁ କହଲି ଟିକେ କ ଥାଇଯିବା କଣ ଟିକେ ଏଇ ରୁଟି ଭଜା ହବ ତ ଆଉ।
ଓ ହୋ
ଆମର ସେମି ଚାଲିଚି ଆଉ।
ଚାଲିଚି, ଏ ଭଜା ଆଜି ଭାବୁଚି ଭାଜିବିିନି ଆଜି ଟିକେ ସୋୟାବିନି ବଢି ତରକାରୀ କରିବି। ଖ୍ୟଣ ଛୁଆ ବହୁତ୍ ଦିନି ହେଲା ଖାଇନାହାନ୍ତି।
ଛୁଆଙ୍କ ଡିମାଣ୍ଟ ରେ ତ ସବୁ ଆଉ। ଛୁଆଙ୍କ ଡିମାଟ୍ ରେ ସବୁ ଆଉ।
ହଁ ଆମେ ଖାଇଦବା ଚଳେଇଦବା କିନ୍ତୁ ଆମେ ଯାହା ଖାଇବା ସେମାନେ ଖାଇବେନି ନା, ସେଇଟା ହଉଚି କଥା ଆଉ।
ଆଉବା ମୁଁ ଭଜା ବସିଇଥିଲି ମୋର ପୋଡିଗଲା। ଦୋକାନ କୁ ଦୋକାନରେ କଷ୍ଟମର ପଳେଇ ଆଇଲେ। ମୁଁ ଆଉ ମନେ ନାହିଁ, ମାନେ ଗ୍ୟାସ ରେ ବସେଇଚି ବୋଲି।
ଓହୋ ମୁଁ ସନ୍ଧ୍ୟା ଏଳେ କଲ କରିଥିଲି, କଇଲି ଆପଣଙ୍କର ତ ଥିଲା ନା ଟିକେ କମ୍ ରେ କରିଦେବେ ନଏଲେ।
ହଁ
ଆଉ ଏବେ ଠିକ୍ ଠାକ୍ ଅଛି ତ ବଜା।
ମାନେ ଭଜା ଲାଗ୍ ବେଶୀ ଲାଗିଯାଇ ନଥିଲା କି ମାନେ ପାଣି ମରି ଯାଇଥିଲା ଜଷ୍ଟ ମୁଁ ଯାଇ ପହଞ୍ଚିଗଲି। ମନେ ନଥିଲେ, ମୁଁ କହିଲି ଆଡେ ହେଇ ଭଜା ବସେଇ ଯାଇଥିଲି, ଭୁଲିଗଲି ଛୁଆ ଦିଟା ଘରେ ଥିଲେ ବର୍ଷା ବି ପକୋଉଚି। ଆଉ ପୁଅ ଟିଉସନ୍ ପଳେଇଲା, ଝିଅ ତାର ଏଇଠି ଖେଳୁଚି ରୁଟି କରିଦେଇି ପଳେଇ ଆସିଲି ଚୁଲି ରେ।
ହଁ।
ଅଧିକା ରୁଟି ହଉଛି ଚୁଲିରେ କରିଦେଇ ପଳେଇ ଆସିଲି। ଆଡେ ତର ଦୋକାନରେ ଟିକେ ଲୋକ ପଳେଇ ଆସୁଛନ୍ତି। ସେ ଭଜା ବସେଇଛି ଆଉ। ସେ ଭଜାକୁ ଆଉ ଟିକେ ତାକୁ ଟମାଟୋ ପିଆଜ ପିଆଜ ଦେଇକି ମାନେ ଯେମିତି ବାସିନା କିଛି ନହବ ଛୁଆ ତ ଖାଇବେନି ସେ ବନ୍ଧାକୋବି ଭଜା ସେ ଛୁଆ ଖାଇବେନି। ସିଏ ତାଙ୍କର ଡିମାଣ୍ଡ କରିଦେଇଛି ନା ଆମର ହଁ ଯୋଉ ଅଣ୍ଡା ରୁଟି ଯେମିତି ରୋଲ ବନା ହୁଏ। ରୋଲ ତ ଆମେ ବନେଇ ପାରିବୁନୁ। ସେଇଗୁରା କେଉଁଠୁ ଆମେ ଆଣିବୁ ରୁଟି କରିଦେଇ ଅଣ୍ଡା ଆମଲେଟ କରିଦେଇ ରୁଟି ଉପରେ ଅଣ୍ଡା ଆମେଲେଟଟାକୁ ଥୋଇଦେବି ତା ଦେହରେ ଟିକେ ତା ଦେହରେ ଟିକେ ନାଇଁ ନାଇଁ ଅ - ଅଣ୍ଡା ଆମଲେଟ୍ ଗୋଟେ ବନେଇ ଦେବି। ରୁଟି ଗୋଲ କରିଦେବି ଅଣ୍ଡା ଆମଲେଟ୍ ତା ଉପରେ ଥୋଇଦବି ତା ଦେହରେ ଟିକେ ସକ୍ସ, ଟିକେ ବିଟ ଲୁଣ, ଟିକେ ଚାଟ୍ ମସଲା ପକେଇ ଦେଇ ରାଉଣ୍ଡ କରିଦେଇ ପେପରରେ ଗୁରେଇ ଦେଇ ଦେବି ମାମା କରିଛି ଅଣ୍ଡାରୁୁ ଖୁସି।
କହିଛନ୍ତି ଆମର ସେମିତିଆ କରିଦବୁ ଆମର ତୋର ବନ୍ଧା ବି କରୁ
ଯା ହଉ ପିଆଜ ପକାନ୍ତି ତ?
ହଁ ହଁ।
ପିଆଜ ପକାନ୍ତି ନା। ମିନିୟମ କେତେଟା କରିବେ ବୋଲି ଭାବିଥିବେ? ଯେତେଟା ଛୁଆ ନା।
ନାଇଁ ଯେତେଟା ଛୁଆ କଣ ମାନେ ଏସବୁ ଜିନିଷ ସବୁ ଟିକେ ପର୍ସନାଲିଟି ପର୍ସନାଲିଟି ଭଳିଆ ହେଇଗଲାଣି। ମାନେ ଘର ଚାରିଟା ଛୁଆ। ଚାରିଟା ଛୁଆ ପିଲାଙ୍କୁ କେତେ ବନେଇବ ବଡ ବି ଅଛନ୍ତି ତେଣୁ କରି
ହଁ।
ନାଇଁ ଏମିତି ଭେଟିଲା କାହାକୁ ଗୋଟେ ଦିଅ ନ ତାଉ ଏଇ ସବୁ ଯୋଉ ଜିନିଷ ମୁଁ ବ ସେ ତାଙ୍କୁ ଗୋଟେ ଗୋଟେ ଦେବି ଗୋଟା ଗୋଟେ ଦେବି ଆଉ କଲେ କରିନି। ସେଇଟା ତ ଗ୍ୟାସ ରେ ହବ ରୁଟି ବବା ହେଇ ଯାଇଛି ହେଲେ ଅଣ୍ଡା ବଲେଟ ହେଲେ ହବ ସେଇଟା ନଅଟା ପରେ ଯାଇକି ହବ।
ହୁଁ ହୁଁ ହୁଁ ବୁଝିଲି ସେଟା ମାନେ ଏମତି କଣ ଘର ପିଛା ଦେଇଦେଲେ ସେ ତାଙ୍କର। ଖଣ୍ଡ ଖଣ୍ଡ କରିକରି ଖାଇବେ ଆଉ।
ହଁ ଆଉ କଣ କରିବା।
ନିଶ୍ଚିନ୍ତ ନିଶ୍ଚିନ୍ତ ଏଇ ସବୁ ହୁଁ।
ତାପରେ ତାଙ୍କର ସବୁ ଛୋଟ ଛୋଟ ଛୁଆରା ମୋ ଛୁଆର ବଡୋ ସି ସବୁ ଖାଇବାକୁିଲଣି ସିଏ ଧର। ଛୋଟ ଛୁଆ ଖାଇନାହାନ୍ତି ଧର ତାଙ୍କର ଏବେ କରିବା ଦରକାର ନାହିଁ ସିଏ କରିବା।
ହଁ।
ସବୁବେଳେ କଲେ ପରିବାରକୁ ସବୁବେଳେ ଦେଖିଲେ କେତେ ଦେ ଝିଅ ଚାରିଟା। ମାମା ଦି ଟା ପକୁଡି କରୁନ ସ୍କୁଲରୁ ଆସିବି ନହେଲେ କଣ କରିବି। ଅଳ୍ପ ବର୍ଷ କଲେ କଣ କ ଏତିକି କରୁ ଆମ କେତେ ଲୋକ କହ ମା ଏତିକି କରିବ। କରିବି ମତେ ସମୟ କାଇଁ ଦୋକାନ କୁ ଲୋକ ଆଉଛନ୍ତି। ତମେ ନେଇଯ ଚାରି ଭାଇ ଭଉଣୀ ଯାକ ଦି ଦି ଟା ଆଜିରୁ ବାଟିକି ଖାଇଦବା ଆଉ କାହାକୁ ଦବବି।
ବାହଁ।
ସେ ପୁତୁରା ଦିଟା ମୋ ପୁଅ ଝିଅ ଦିଟା। ମୋ ପୁଅ ଖାଇଲାନି ମୋ ପୁଅରେ ଥର ଏତେ ସବୁ ଜିଣିଷରେ ଏତ ସେଥିର। ମୁଁ ଖାଇବ ମୋ ଝିଅ ତାର ଖଲା ସେ ପୁତୁର ଦିଟା ଖାଇଲେ ପକଉି ପୁଣି ମ କହିଲେ ଆଳୁ ସିଝା ସୁଜି ଆଳୁ ସିଝା ଗୋଟେ ଥିଲା ଆମ ଝିଅ କଣ କର? ସଦବା ଧରେ ଖାଇଦବ ସନ୍ଧ୍ୟା ବେଳକୁ ସେ ଆଳୁ ସିଝାକୁ ଭଲକ ପୁରା ଚକଦେଲି ପେଷ୍ଟ କରିକିନା। ତା ଦେହରେ ପିଆଜ ଟିକେ ଧନିଆ ପତ୍ର ଟିକେ ପକେଇଦେଲେ। ଏ ତାକୁ ଟ ସୁଜି ପକେଇଦେଲେ ତାକୁ ଗୋଳି ଗାଳି ଥୋଇଦେଲେ ପନ୍ଦର କୋଡିଏ ମିନିଟ ଖଣ୍ଡେ ତାକୁ। ତାପରେ ଗୋଟେ ଚକୁଳି ଭଳିଆ କରିଦେଲି ତାପରେ ତାକୁ ପିସ୍ ପିସ୍ କାଟିଦେଲି ଚାମଚରେ ପୁରା। ଛୁରୀରେ ଟିକ ଠିକ ହେଇଗଲା ପି। ତାପଟେ ସକ୍ସ ପକେଇ ଦେେଲେ ପୁଅ ଖାଇକି ଟ୍ୟଉସନ ପଳେଇଲା ସାତଟା। ଆଳୁ ଟା ଥଏ ଯେ ଝିଅ ଖାଇବ ଯେ ସେ। କଣ ଏଇ ଘର ପାଖରେ ସେ ଗୋଟେ ନଣନ୍ଦ ଡାକି ସାଙ୍ଗର ଆଡକୁଇଛି ଫୋନ କରିଥିଲି ବଳ ବର୍ଷା ହଉଛି ମ। ଅଛି ଆଙ୍ଗରେ ଆମଁ।
ଅ ହ।
ଏତି ଆଉ କଣ ଛୁଆ ତ ଛୋଟ ଛୋଟ ଛୁଆ।
ହଁ ନାଇଁ ସେମିତି ଯଦି ବି କରିବେ ମୁଁ ବି କରେ ଏମିତି କାଇ। ଛୁଆ ଯେବେ ଇଏ କରନ୍ତି ତାପରେ ମୁଁ କିନ୍ତୁ ଖାଏନି ହେଲା। ମୁଁ ମାନେ ଆଇଁଷ ପାଟି ନୁହେଁ ଆ ଛୁଆ ଯେବେ କୁହନ୍ତି ମୁଁ କଣ କରେ ନା ଆଗ? ସେଇଭଳିଆ ରୁଟି କରିଦେବି ଅଟରେ। ଆଉ ମଇଦ ର ଆଚୁଲି ହବା କଥା କିନ୍ତୁ ମୁଁ ମଇଦା ୟୁଜ କରେନି।
ଦଉଛୁ ହଁ।
ମଇଦାରେ କରିବା କଥା କିନ୍ତୁ ମୁଁ ରୁଟି କରିଦେବି ହେଲା ଫାଷ୍ଟ ତାକୁ। କୁ ତେଲ ଦେଇଦେବି ରୁଟି ଟାକୁ ହାଲକା ସେକା ମାନେ ଜମା ଫୁଲିବନି। ଖାଲି ତେଲରେ ଗୋଳା ହବ ଗୋଳା ହବ ତାକୁ ସେକିକିରି ସବୁ ବାହାର କରିଦେବେ। ଏଇ ଯୋଉ ଅଣ୍ଡା ଟା ତିନି ଚାରିଟା ଭାଙ୍ଗିଥିବେ ମାନେ ଗୋଟେ ଗୋଟେ ତାଟିଆରେ ତିନି ଚାର ଟା ଭାଙ୍ଗିଥିବେ ତା ସହିତ ଟିକେ ଲୁଣ ହଳଦୀ ଗୋଳେଇ ଦେଇଥିବେ।
ହୁଁ।
ଯେତେବେଳେ କରିବେ ନା ତାୱାର ଟିକେ ଚାମଚ ହାଲକ ରେ ତେଲ ବୁଲେଇବେ। ତାପରେ ସେ ଅଣ୍ଡା ରୁ କିଛି ଢାଳିବେ ତାପରେ ସେ ରୁଟି ଟାକୁ ଦବେଇ ଦେବେ।
ହଁ ହଁ ଯେମିତି ବନଉଛି ରୋଲ ବନଉଛି ଦୋକାନ ଆପଣ ଯେମିତି କହିଲେ।
ହଁ ରୁଟି ଟାକୁ ଦବେଇ ଦେବେ ଦବେଇ ଦେଲା ପରେ ତାକୁ ଓଲଟେଇକିରି। ତା ମଝିରେ ଏମିତି ଟମାଟୋ ସୋୟବିନି ମାନେ ହଁ ଟମାଟୋ ପିଆଜ ଯାହା ସବୁ ମସଲା ବନେଇକି ରଖିଥିବ ନା ଚାଉମିିନ ମ୍ୟାଗି ଯାହାବି ହଉ ମୁଁ ତାକୁ ଦେଇକି ରଖିବି ହୁଁ ହୁଁ ହଁ।
ନାଇଁ ଏଇଟା ହଉଛି ମୋର ଏ ମାନେ ସର୍ଟକଟ ଆମଲେଟ ବନେଇଦେଲି, ରୁଟି ବନେଇଦେଲି ତା ଦେହରେ ଖାଲି ବିଟ ଲୁଣ କି ଜିରା ଗୁଣ୍ଡ। କରିଦେଲି ରାଉଣ୍ଡ ବୁଲେଇ ଦେଲି ଛୁଆ ବି ଭଲ ପାଉଛନ୍ତି ଖାଇବାକୁ।
ହଁ ତାଙ୍କର ତ ଟିକେ ନାଇଁ ତାଙ୍କର ଟିକେ ଟମସସ ପଡିଗଲେ ଛୁଆ ମାନଙ୍କର ଆହୁରି ଭଲ।
ହଁ ମତେ ବା ସମୟ ବହୁତ ଅଭାବ। ମୁଁ ଭାବୁଛି କଣ କହିଲ ଯେତି ସମୟ ପାଇବିନି ମୁଁ ତ କଉଠି ଶୋଇପଡିବି ମିଛ ରେ ଖାଲି ଶୋଇ ପଡିବି।
ବାସ ସମୟ ଟା ତ କମ ମିଳୁଛି ଆଉ କୋଉଠି ଶୋଇବି।
କଣ କରିବା? ଏଇଭଳିଆ ଟିକେ ହଉଛି ଆଉ ଛୁଆ ଗୁଡା ବି ଟିକେ ପୁଅ ଟା ବି ଟିକେ ଦୁଷ୍ଟ ହଉଛି। ଛୁଆ ଗୁଡା ଦୁଷ୍ଟ ହେଉଛନ୍ତି। ଏବେ ସବୁ ଟିଉସନ ପଳେଇଛନ୍ତି। ଘରେ ଫାଙ୍କା ନହଲେ ଏତିି କେତେବେଳେ ଫୋନ କଲ ବ ସେମାନେ ଖାଲି - କିଏ ବାଡଉ ଥିବ କିଉ କାହାକୁ ଝିଙ୍କୁ - କିଏ ତାକୁ ଚିଲଉଥିବ। ହଁ ଏମିତି। ସେ ଦି ଜଣ ଅଛନ୍ତି ଦି ଜଣ ଟିଉସନ୍ ଯାଇଛନ୍ତି।
ଅହ ଏଇ ଛୋଟ ଦିଟା ଥିବେ ଆଉ ବଡ ଦିଟା -
ନାଇଁ। ନାଇଁ ନାଇଁ। ସାନର ବଡର ଅଛନ୍ତି। ମାନେ ମୋ ଝିଅ ଅଛି। ମୋ ଝିଅ ଯିବା କଥା ସାତ ଟା ନଅଟାରେ ଆସିବା କଥା। ସେ ଯାହାଘରୁ ଟ୍ୟୁସନ ଯାଏ ସେ- ତାଙ୍କ ପୁଅ ଟା ଗୋଟା ପୁଅ ଟା କରି ଯାଇଛି।
ଓହୋ।
ତେଣୁକରି ତିଉସନ ଟାଇମ୍ ଆମ ଘର ପାଖରେ ବହୁତ- କ୍ଲୋଜ ଆମ ସାଙ୍ଗରେ ମୁଁ ଘରୁ ଭାବିକି ଡରିକି ମୋତେ ଏତେ ଡର ଲାଗୁଛି ତା ସହିତ ବହୁତ କ୍ଲୋଜ।
ଓହୋ କଣ ହୋଇଥିଲା ବୋଧେ।
କିଡନି ଦିଟା ନଷ୍ଟ ହେଇଗଲା। ମାନେ ଜମା ଜାଣିବାର କୋଡ଼ି - ପଚିଶ ଦିନ ଭିତରେ ଡେଥ ହେଇଗଲା। ଏତେ ବଢିଆ ପିଲା। ଏତେ ମିଶି - ସିଏ ଆମରି ଘରେ ଆସି ବସିକି ମୋତେ ଡାକିଲା ଦିନେ କହିଲା ଭାଉଜ ଠିଆ ହୋଇଛ ଗୋଟେ କଥା କହିବି। କଣ? ମୋ କଥା ଆଉ ନୁହଁ। ଆଉ ମୁଁ ରାତି ପାହିଲେ ନା ସତରେ ମୋର ବାନ୍ତି ହେଉଛି ଖାଦ୍ୟ ରହୁନି। ଯାଇକି ଦେଖା ଦେଖି କର। ଏମିତି ଭିତରେ ଦେଖା ଦେଖି କରା ଭିତରେ ଜଣା ପଡ଼ିଲା ଯେ ଦୁଇଟି ଯାକ କିଡନୀ ହାର୍ଟ -
ତାପରେ ଆମେ ସବୁ ଗଲୁ ଦେଖାଦେଖି କରିବାକୁ ଯାଉ ସବୁବେଳେ ଦିନେ ଦୁଇଦିନ ରେ ଥରେ ବୁଲିବାକୁ ଯାଉ। ଆମେ ଦିନେ ଏକାଦୋଷୀ ଦିନ ପୁରୀ ଯାଇଛୁ ତାକୁ ନେଇଗଲେ ଆମ୍ବୁଲାନ୍ସରେ। ଏସ ସି ବି ନେଇଗଲେ। ସେଠି ଗୋଟିଏ ଦିନ ରହିଛି ତା ପର ଦିନ- ଚାଲିଗଲା। ଆଜିକି ନଅ ଦିନ ହେଲାଣି।
ଓହ ହ।
ବାପା ମା ତାଙ୍କର ବଞ୍ଚିବେନି ସେଗୁଡା
ଓହୋ।
କରିବା।
କଣ କରିବା ଆଜି ଜୀବନ କାଲିକି ରହୁନି ଆଉ।
ହେଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି କିଏ ରହିବ କେତେ? କଣ କରିବା? ସେ ମନଟା ବି ଟିକେ ଆମର ବହୁତୁ ମାନେ ଫାଷ୍ଟ ବୁଝିଲାନି ଧୀରେ ଧୀରେ ମନକୁ ତିନି ଦିନ ଖଣ୍ଡେ ଆମର ରୋଷେଇ ବନ୍ଦ ଖାଇବା ପିଇବା ନାହିଁ।
ପିଲାଟା ବହୁତ କ୍ଲୋଜ।
ଥିଲେ ନା।
ହଁ ବହୁତ ନାଇ ଆମ ଘରେ ବହୁତ କ୍ଲୋଜ। ଆଉ ଆସିବ କ- କଥାବାର୍ତ୍ତା କରିବ। ରଥଟା କରିବ। ବଢିଆ ପିଲା। ଘରେ ହିଁ ଆଉ। ମୋର ଟିକେ ଫୋନରେ କୌଣସି ପ୍ରୋବ୍ଲେମ୍ ହେଲେ ମୁଁ ଜାଣି ମୁଁ ସେ ଫୋନ ଫୋନ ବିଷୟରେ ମୋର- ଏତେ ଜ୍ଞାନ ନାହିଁ। ମୁଁ ଜାଣିପାରେନି। ହଁ ଜାଣିପାରେନି। ସିଏ ତାକୁ - ତାକୁ ଧର ଫୋନ କରିବି ମୁଁ କହିବି ଟିକେ ଆସିବ ଫୋନ ଟା ଏମିତି ହେଇଚି ଏଇଟା ହେଇଚି। ନା କାଇଁ ଧରୁଚ ଫୋନ ପଳା ସେ ଫୋନ ତମ ଗାଁ। ଏଠି କଣ ପାଇଁ ରହିଚ ତମ ଗାଁକୁ ପଳାଅ।
ହୁଁଁ ହୁଁ।
ଭାଇ କାଇଁ ଆଣିଚ ରାମ୍ ଭାଇକି ଆଉ ଗୋଟା ବାହାଘର କରିବ ଗୋଟା ଏମିତି ସବୁ କହିବ।
ହଁ ସେମିତି ମଜାକରେ କହୁଥିବେ ଆଉ।
ଆସିକି ସେଠି ଫୋନ ଟା ଦେଖିବ ଆଉ। ବହୁତୁ, ଯେତବଳେ ଆମେ ଭାଇ ନଥିବେ ଡ୍ୟୁଟି ଯାଇଥିବେ କିଛି ମେଡିକାଲ କେସ୍ ହଠାତ୍। କେ ମୁଁ ଫୋନ୍ କରିବି ଟିକେ ନେଇଯାଆନ୍ତନି। ନା ହଁ ସାଙ୍ଗେ ସାଙ୍ଗେ ନେଇଯିବ ଝିଅ ହଉ ପୁଅ ଦେହ ଖରାପ ହେଇଥିଲେ। ନଥିଲା ଟାଇମ୍ ରେ କଣ କରିବ ସିଏ ନେଇଯିବ।
ଯାଆ, ବେଶୀ ଟିକେ ଝୁରୁଚନ୍ତି ଆଉ।
ହଁ, ମୁଁ ବା ଗୋଟେ ଦିନ ପୁରା ଡରିିଲି ମତେ ଲାଗିଲା ସିଏ ବସିଚି। ମତେ ଏମିତି ଦେଖାଗଲା, ନା ଅତି ଭାବିି ଭାବିକା ମତେ ଦେ ଲା। ଗିଲା ସିଏ ବସିଚି, ମୋର ଆ ତା ପରଦିନ ପୁରା ଦେହ ପୁରା ଖରାପ। ଉଠି ପାଇଲାନି, ଗାଁ ରେ କହିଲେ ଟିକେ ଝଡାଝଡି କର ପୁଣି ସେ ଝଡାଝଡି ଯାଇକି ଟିକେ କଲାଠୁ। ଟିକେ ଭଲ ହେଲା।
ଭଲ ଲାଗିଲା।
ଆଉ କଣ କରିଆ ଏମିତି ଆଉ।
ଓ ଆଉ କଣ କରିବ ନଦ ଘୋଷ ହଉଥିଲେ ନା ବେଶୀ।
ହଁ। ଏମତି ସବୁ ସେ ଝିଅ ଟା ସେଇଥିପାଇଁ ଟିଉସନ ଯାଉନି ସେ ଝିଅ ଅଛି। ସଭା ସାନ ପୁଅ ଟା ଯାଉଚି ସିଏ ତାର ଛଅ ପାଞ୍ଚଟା ଟା ରେ ଯାଇକି ସାତ। ସତୁଟା ରେ ଟିଉସନରୁ ପଳେଇ ଆଇଲାଣି, ସେ ଟିକେ ଯାଉଚି ଅ, ଆ ଛୁଟି ଟେ ଯାଉଚି। ସିଏ ପଳେଇ ଆସିଲାଣି। ଇଏ ସାତୁଟାରେ ଗଲେ ନଅଟାରେ ଆସେ।
ମୁଁ ରଖୁଚି ନା।
ଆଜ୍ଞା ଆଜ୍ଞା।